ହଲୋ କଣ କରୁଛ
ହୁଁ ଶୋଇଥିଲେ
ହ ହୋଁ ଆଉ ରଜ ସୋଇଲା ମୁଁ ପା ଶୋଇଛି ରଜ ସୋଇଲା ସବୁ ପର୍ବପର୍ବାଣୀ ସରଲା ଚାଲନୁ ଯିବା ପୁରୀ
ହଁ ଦେବ ନା ବୁଝି ଆ
ହଁ
ବୁଲିବାକୁ ଯିବା ନା
ହଁ ବୁଲିବା ପାଇଁ ଯିବା
ହୁଁ କେମିତି କଣ ଯିବା କେମିତି କଣ କରିବା
ଯିବା କେମିତି କଣ କି ବୋଲର କଲେ ଏ ଏ କାହିଁ ଏତେ ପଇସା ଆମେ ଖର୍ଚ୍ଚ କରିବା ଯେ ବୋଲର ଏଇନା ନବ ମିନିମ ଛଅ ସାତ ହଜାର ବୋଲର ନବ। ହେଲା ଆମେ କାଇଁ ଏତେ ଟଙ୍କା କରିବା ଆମେ କଣ କରିବା ନା ଆମେ ଟ୍ରେନ ଲେ ପଳିବା ଟ୍ରେନ ରେ ସମସ୍ତେ ଲବେ ଟଙ୍କା ନବ ଆମେ ଟ୍ରେନ ଲେ ଏଇ ଏଇଠୁ ଆମ ଘରୁଁ ଘରୁଁ ପଳେବେ ଆମେମାନେ ଆମ ଟ୍ରେସନକୁୁ ପଳେଇବା ଆ ଘର ଲୋକଙ୍କୁ କହିବା କିଏ ଟିକେ ନେଇକି ବାଇକରେ ଛାଡିଦେବେ ତାପରେ ଆମକୁ ଟେଶନରେ ବସ ସାଇଲା ପରେ ଆମେ ଟ୍ରେନଲେ ବସି ପଡ଼ିବା ଟିକେଟ କାଟିଦେବା କାଟିଦେଇ ବସ୍ ସାରିବା ପରେ ଶିପ ତା ଥ ପୁରୀରେ ଓହ୍ଲେଇବା, ପୁରୀରେ ଓହ୍ଲେଇ ସାରି ପରେ ସେଇଠୁ ଗୋଟେ ଅଟୋ କରିକି ଆମେ ଆମର ରୁମ ଗୋଟେ ନବା ରୁମ ନେଇ ନୁଆଇକି ଏକାଥରେ ପୁରୀରେ ବୁଲି ବୁଲାକି ଠାକୁର ଦର୍ଶନ କରିକି ଆସିବା ଆଉ। ସେ ସମୁଦ୍ର କୂଳରେ ଏ ଯୋଉଁ ସମୁଦ୍ର କୂଳରେ ଟିକେ ଗାଧେଇ ପଡିବା, କେବେ ସମୁଦ୍ର କୂଳରେ ଗାଧେଇଛ ନା?
ହଁ ବଢିଆ ଲାଗେ ଗାଧେଇବା ପାଇଁ
ଆଉ ମୁଁ ତ ଉଁ ଆମ ସ୍କୁଲ ଷ୍ଟାଫ ସହିତ ଯାଇଥିଲି ଥର ଅ ଦେଖିଲାକୁ ଭାରି ମନ ଦୁଃଖ ମୋର ମାନେ ଆମେ ମୁଁ ଗାଧେଇ ପାଇଲିନି ମାନେ ପୁରା ସଖାଳୁ ପୁରା ଭୋର-ଭୋର ଗଲି ନା ଆଉ ପୁରା ଭୋରୁ ଗଲି ଏକାଥରେ ଗାଧେଇକି ରୁମ ନେଲୁ ଆମ ସା ମାନେ ଆମ ଜେସ୍ ଷ୍ଟାପ ଯେତିକି ରୁମ୍ ନେଲୁ ରୁମ ନେଇକି ଗାଧେଇ ଗୁଧେଇକି ଏକାଥରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଗଲୁ। ଆଉ କେତେବେଳେ ଗାଧେଇଲୁ ଆଉ ତ ହେଲାନି ଗାଧେଇବା ପାଇଁ ବହୁତ ଖରା ହେଲା ଆଉ ଗାଧେଇ ପା ଗଲେ ଭାରି ମ ମନା ଦୁଃଖ ନହଲେ ମ ଭଲ ଗାଧେଇବା ପାଇଁ ମାନେ କି ତାପରେ ଗାଡ଼ି ତାପରେ ଠାକୁରଙ୍କୁ ଦର୍ଶନ କରିକି ଯାଇକି କଣ କଲି ନା ଯାଇକି ସେଇଠି ଭିଡ଼ିଓ କଲି ଭିଡ଼ିଓ କରୁ କରୁ ବି ଯାଇକି ଗୋଟେ ମାଉସୀ ଉପରେ ଯାଇକି ପିଟି ହେଇପଇଲି
ଓହୋ ହୋ ହୁଁ।
ଆଉ ଆଁ ଦେଶ ସେଇ ଆମର ପୁରୀ ଯିବା ପୁରୀ ପରେ ଆଁ!
ଭୋଗ ଆଣ
ହଁ ଭୋଗ ଆଣିଥିଲି ହଁ। ଗଜାଭୋଗ ଆଣିଥିଲି ବାପା ମା ଭୋଗ ରେଟ କୁହନା ଆଗରୁ ଯୋଉ ଭୋଗ ଥିଲା ହଁ କେତେ ଷାଠିଏ ସତୁରୀ ଶହେ ଏଇନା ଭୋଗ ଶହେ ସତୁରୀ ଶହେ ଷାଠିଏ ଏମିତି ଭୋଗ। ଆଉ ଗଲୁ ଯେ ଥରେ ହଁ ପା ଆମ ସା ଆମର ଯୋଉା ଷ୍ଟାପ ଯାଇନଥିଲୁ ପୁରୀ ଆମେ ଗୋଟେ ବୋଲରେ ଯାଇଥିଲୁ ରା ତି ଏଗାରଟାରେ ଗଲୁ ସଖାଳୁ ସଖାଳୁ ପହଞ୍ଚିଲୁ ପହଞ୍ଚି କି ଆମେ ଆମର ନିତ୍ୟକର୍ମ ସାରିକି ଗାଧେଇ ଗୁ ଇକି ରୁମ୍ ନେଲୁ ଗୋଟେ ମଠ ନେଲୁ ମଠ ଦି ହଜାର ଟଙ୍କା ନେଲା ମଠ ନେଲୁ ଦିଟା ରୁମ୍ ନେଲୁ ସାର ହେରିକା ଗୋଟେ ଗଲା ଆମେ ମ୍ୟାଡାମ ହେରିକା ଗୋଟେ ରୁମ୍ ଆମର ଗାଧେଇ ଗୁଧାକି ଗଲୁ ବାହାରିଲୁ ମନ୍ଦିର ମନ୍ଦିରକୁ ବାହାରିଲୁ ଯେତେବେଳେ ଏତେ ଭିଡରେ ଯୋଉ ଗରମ ଏତେ ଭିଡରେ ଠିଆ ହେଇ ହେଇ ଉଁ ମତେ ତ ଲାଗିଲା ମୁଁ ପଡିଯିବି ମାନେ ସଖାଳ ପାଞ୍ଚଟାରୁ ମୁଁ ଠିଆ ହେଲି ବାରଟା ଗୋଟେ ପର୍ଯ୍ୟନ୍ତ ଆମେ ଠିଆ ହେଲୁ ଧାଡିରେ ଆଉ ଜଣେ ମାଉସୀ ଗଳି ପାଇଲେ ଏ ଯେ ଏତେ ଖରାରେ କେମିତି ଠିଆ ହେବେ ଯେ ସେ ମାଉସୀ ଜଣ ଠିଆ ହେଇଥିଲେ ଦର୍ଶନ କରିବା ପାଇଁ ଜଗାକୁ ଦେଖିଲାକୁ ସେ ବାଟରେ ମାନେ ସେଇ ଯୋଉ ଇଏରେ ଗଳି ପଇଲେ, ସେଇ ଯୋଉ ଲାଇନ ରେ ସେଠୁ ଗଳି ପଇଲେ ଗଳି ପଇଲେ ମାନେ ତାଙ୍କ ଡୋରି କେମିତି ଇଏ ତାଙ୍କୁ ପୋଲିସ ଆମର ପୋଲିସ ଭାଇନା ଥିଲେ ସେମାନେ ତାଙ୍କୁ ନେଇକି ଠାକୁରଙ୍କୁ ଦର୍ଶନ କରେଇକି ତାଙ୍କୁ ପୁଣି ପାଣି ଫାଣି ଦେଇକି ସାଲାଇନ ଲଗେଇଲେ। ମାଉସୀଙ୍କର। ତାପରେ ମୁଁ ମୋର ଗଲି ସେ ଗୋଟେ ଦିଟା ହବ କେତେ କଷ୍ଟରେ ଯାଇ ସାରିଲା ପରେ ଠାକୁରଙ୍କ କତିକି ଯେତେବେଳେ ଠାକୁରଙ୍କ ମନ୍ଦିରକୁ ଠା ଠାକୁରଙ୍କୁ ଦେଖିବା ପାଇଁ ପଶିନି ଭିତରକୁ, ଏ ପ୍ରଭୁ କେତେ ଭିଡ ସେଇଠି ମତେ ପୁରା ଚାପିଦେଲେ, ତାପରେ ବି ଠାକୁରଙ୍କୁ ଟିକେ ଡେଇଁକି ଯାଇ ଡେଇଁ ପେଇଲି ଉପରକୁ ଯାଇକି ଦେଖି ଦେଇକି ଆସିଲି, ତାପରେ ଅଭଡ଼ା ଖାଇବା ପାଇଁ ବହୁତ ଇଚ୍ଛା ଥିଲା ଦେଖିଲା କ ଅଭଡ଼ା କୋଉ ଖାଇ ପାଇଲି। ଖାଇ ପଲେ ମାନେ ମେନତଲା ଛୁଆଙ୍କୁ ନେଇକି ଯାଇଥିଲେ ସ୍କୁଲ ଛୁଆଙ୍କୁ ନେଇକି ଯାଇଥିଲୁ ଆଉ ସେ ଛୁଆଙ୍କୁ ତ ମାନେ ଧରିଲା ବେଳକୁ ସେମାନେ ମାନେ ଧରିଲା ବେଳକୁ ସେମାନେ ଇଏ କରିଦଉଛନ୍ତି କଣ କହିଲ ସେମାନେ ମାନେ ନେଇକି ଛୁଆଙ୍କୁ ପଳଉଛନ୍ତି ଆଉ ତାଙ୍କୁ କଣ କରମି ତାଙ୍କୁ ସେଇ ସେଥିପାଇଁ ସେ କ କଲି ନା ତାକୁ ମୁଁ ଇଏ କଲି ଯୋଉ ଛୁଆଙ୍କୁ ଧରିକି ତାକୁ ଗଲିନି ଅଭଡା ଖାଇବା ପାଇଁ, ବାହାରକୁ ଆସିଲୁ ବାହହାର ଯାଇକି ମିଲ ଗୋଟେ ଗୋଟେ ଖାଇଲୁ ଯୋଉ ଖରା ହଉଥିଲା ଆମର ଜଣେ ଭାଇନା ପାଣି ଦଉଥିଲେ କେମତି କହିଲ ଆଇ ସେ ମମାନେ ଗୋଟେ ବରଫ ଆଉ ଜଲଜିିରା ଆଉ ଗୋଟେ ପୋଦିନା ପତ୍ର ଆଉ ଲେମ୍ବୁ ମାନେ ଚିପୁଡିକି ଦଉଥିଲେ କୋଡିଏ ଟଙ୍କା ନା ତିରିଶ ଟଙ୍କା ନେଉଥିଲେ ସେ ଗ୍ଲାସ ଟା ବହୁ ବହୁତ ବଢିଆ ଲାଗୁଥିଲା ସେ ପାଣିଟା ମାନେ ଖରା ପାଇଁ ସେ ପାଣି ପିଇଲେ ବହୁତ ଭଲ ଦେହ ପାଇଁ ବି ଭଲ। ଆଉ ସେ ପାଣି ପିଇକି ଆଉ ଫଟୋ ଫଟ କିଛି ଉଠେଇ ପାରିନି ବା ଏତେ ଭିଡରେ ଆଉ କଣ ଫଟୋ ଉଠେଇ ମୁଁ ଦେଖିଲାକୁ କିଛି କରିପାରିଲିନି ସେଇ ଯୋଉ ଭୋଗ ଫୋଗ କିଣିକି ଆସିଲୁ, ଆସିଲା ପରେ ଆମର କଣ ହେଲା ନା ଆମେ କି ସମୁଦ୍ର କୂଳରେ ଯେତେବେଳେ ପହଞ୍ଚିଲୁ ସେଇଠି ଆମର ଥିଲା ଜଣେ ଉମ୍ ଭାଇ ଥିଲେ ଦହିବରା ସେ ଦହିବରା ବହୁତ ଟେଷ୍ଟି କରିଥିଲେ ଦହିବରା ଟିକେ ଟିକେ ଖାଇଲୁ ମକା ସିଝା ଖାଇଲୁ ଜିନିଷ ଚୁଡ଼ି ଫୁଡି ଘର ପାଇଁ ଟିକେ କିଣିଣକି ଆଣିକି ଆସିଲୁ। ତାପରେ ଆମର ବାଟରେ କାକଟ ପୁରୁ ମା ନାହାନ୍ତି। ତରେ କାକଟ ହଁ ମଙ୍ଗ ଗଳା କତିକି ଗଲୁ କାକଟପୁରୁ। ଯେହେତୁ ଖାଇ ଖୁଆକି ଗଲୁ ସନ୍ଧ୍ୟା ବେଳେ ଆଉ ଠାକୁରଙ୍କୁ କେମିତି ଯାଇକି କଣ ମାନେ ମତେ ତ ଭଲ ଲାଗିଲାନି ଭୋଗ ଭୋଗ ଲଗେଇ ଲୁନେଇ। ଯେହେତୁ ଖାଇକି ଯାଇଛୁ ଆଉ କଣ ଭୋଗ ଲଗେଇବୁ ଯେ। ତାପରେ ଠାକୁରଙ୍କୁ ଖାଲି ଯାଇକି ଭି ଭତରେ ଯାଇକି ଟିକେ ଜୁହାର ହେଇକି ଆସିଲୁ ପଇସା ଟିକେ ଗଳେଇ ଦେଲୁ ସେ ଧାନ ବାକ୍ସରେ ଗଳେଇ ଦେଇକି ଆମର ଯୋଉ ବାନ୍ଧନ୍ତିନି ମାନସିକ ପାଇଁ ଗୋଟେ ମାନେ ଡୋରି ବାନ୍ଧନ୍ତି ଗଛ ଗଛରେ ସେ ଠାକୁରଙ୍କ ଗ ସେରେ ବାନ୍ଧିଲି ବାନ୍ଧି ବନ୍ଧାକ କି ସେଠି ଭୋଗ ଭାଇ ଏତେଠ ଭୋଗ ମାନେ ଭୋଗ ଗୋଟେ ମାନେ ଗୋଟେ ଛୋଟ ଗୋଟେ ଡବାରେ ମାନେ ଗୋଟେ ଗୋଟେ ଟୋକେଇରେ ମାନେ ଗୋଟେ ଭୋଗ ସେ ବାନ୍ଧ ଫନ୍ଧା କିଏ କହୁଛନ୍ତି ବାପା ମା ସେଇଟା ତିନିଶହ ପାଞ୍ଚଶହ ଛଅଶହ ମାନେ ବହୁତ ରେଟ ସେଠି ଭୋଗ। ଆଉ ସେଠି କିଛି ତ ମାଆଙ୍କୁ ଭୋ ଭ ଲାଗିଲାନି ଦୀପ ଖାଲି ଜଳେଇଲୁ ଦୀପ ଜଳେଇ ଜୁଳେଇକି ଆମେ ଯୁହାର ହେଇ ଆସିଲୁ ଆସି ସାରିଲା ପରେ ଆମର ରେ ପଲା ହଁ ବହୁତ କଷ୍ଟ। ସେ ଛୋଟ ଛୁଆଙ୍କୁ ତ ଲାଷ୍ଟରେ ବୁଲି ପାଇଲେନି ସେ ଛୋଟ ଛୁଆ ଯେହେତୁ ହଷ୍ଟେଲ ଛୁଆ ତାଙ୍କର ଯାହା ହେଲେ ମାନେ ଆମେ ଅସୁବିଧାରେ ପଡିବୁ ନା ତାଙ୍କୁ ପୁଣି ମାନେ ଦେଖିକି ନବାକୁ ପଡିବ ତାପରେ କଣ ହେଲା ନା ତାପରେ ଆସିଲା ପରେ ବାଟରେ ଗୋଟ ହୋଟେଲ ଦେଖିଲୁ ଯାଇକି ସେଇଠି ଖାଇଲୁ ନାନ ଆଉ ଯୋଉ ଚୁ ରୁଟି ଆଉ ଛତୁ ତରକାରୀ ଆଉ ଚିଲ କୋବି ସେଇଟା ଖାଇ ଖାଇକି ଆସିଲୁ ଆମ ଘରକୁ ଘରକୁ ଆସିଲା ବେଳେ ପହଞ୍ଚିଲୁ କେତେଟା ରେ କହିଲ ହେଇଗଲା ଗୋଟେ ବେଳେ ଗୋଟେ ବେଳେ ମାନେ ଗୋଟେ ହେଇଗଲା ପହଞ୍ଚୁ ପହଞ୍ଚୁ ଗୋଟେ ହେଇଗଲା ଯେ ତାପରେ ଆସିକି ସେ ବୋଲର ତ ଆଉ ଆଣିକି ଘରେ ଛାଡିବନି ନା ସେ ଆମ ହଷ୍ଟେଲ କଥରେ ଛାଡ଼ିଲା ପୁଣି ଆମ ଘର ଲୋକ ଯାଇକି ରାତି କରୁ ପୁଣି ଆମକୁ ଆଣିଲୁ ଯୋଉ ହଇରାଣ ଆମେ ହେଇଛୁ ଆଉ ଗାଧ ତଣୁ ଭାରି ଇଚ୍ଛା ଥିଲା ଗାଧେଇବା ପାଇଁ ଜାଣିନୁ ସେଥିପାଇଁ ମୁଁ ଭାବିଲି ମୁଇ ଦେଖିବା ତମକୁ ମୁଁ ଫୋନ କରେ କାଳେ ଯିବା ସାଙ୍ଗ ହେଇକି ।
ହଁ ଯିବା କାଳିଆ ଡୋରି ନାଗିଲ କେହି ଅ କିବାର ଏମ୍ ଜାନିକି ହେଲେ ଯେ ହୋଉ ଦେଖିଆ ଆମେ ଆଉ ଗୋଟେ କଥା ହବା ପ୍ଲାନିଂ କରିବା ଗୋଟେ ଦିନ ଦେଇକି ଆମେ ସମସ୍ତେ ବାହାର ଏବେ ସନ୍ଧ୍ୟା ହଉ ଜଗା ନାଁ ଧରିକି ବାହାରିବା । ହଉ ତାହେଲେ ଏ ବର୍ଷ୍ ଅନୁ କରିକି ଆସ୍ ଯିବା ଆଉ କାଳିଆ ଡୋରି ଲାଗିଲାଣି ଆଉ ରଥଯାତ୍ରା ବି ପାଖେଇ ଆସିଲାଣି । ସେଥିପାଇଁ ଭି ତ ଏବେ ଏଠି ଲାଗିବ ଜୋରେ। ଆଉ ଯଦି ଯି ଯିବ ବି ଜଗାର ଡୋରିଥିବ ଆମେ ନିଶ୍ଚିତ ଯାଇଁକି ସେ ତାକୁ ଦର୍ଶନ କରିକି ଆସିବା।
ହଁ ପା ମାନେ ପାଖରେ ଏଁ ଠା ମାନେ ପାଖରେ ଚ ଜଗାକୁ ମୁଁ ଦେଖିଲି ଏତେ ସୁନ୍ଦର ଲାଗିଲା ମାନେ ମତେ ଜମା ବି ଆସିତେ ଇଚ୍ଛା ହୋଉନଥୁଲା। ତଥାପି ମୁଁ ଚାପି ହେଇଗଲିି ମାନେ ବୋହୁତ ମାନେ ଦେଖ ସଖାଳେ ଗଲେ ରାତିରେ ଗଲେ ଚଳିବ ଗୋଟେ ଦିଟା ଓଳେ ମାନେ ଠା କୁରଙ୍କୁ ଦର୍ଶନ କଲା ବେଳେ ମାନେ ଚାପି ହେଇଯିବୁ ନାଁ ଆଉ ସେଇଠି କଣ କରିବୁ ଯେ ମାନେ ସେଇଠି ଆଉ କଣ ଆଉ ଇଏ ହେଇପାରିବ?
ଇଏ ଛୋଟ ଛୋଟ ପିଲାମାନେ ଯାଇଁକି ଦର୍ଶନ କରିବା ଭାରି
ହଁ ପା ବୋହୁତ କଷ୍ଟ କୁହନା ଯୋଉ ମାନେ ଯେତିକ କଷ୍ଟ ମୁଁ ପାଇକି ଠାକୁରଙ୍କୁ ଦେଖିକି ଆଇଲି ତାର କଣ ହେଲା ନାଁ ସେ ବାଟରେ ଯେତୋଳୁ ଛିଡା ହେଲୁ ଲୋକ ଧାଆନ୍ତିନେଇ କି ମାନେ ଆଗକୁ ଯିବା ପାଇଁ ଧାଇଲେନି କି?
ମାନେ ଏଠି ପଣ୍ଡାମାନେ ଆମର ଭାରି ଖରାପ କାମ କରୁଛନ୍ତି। ବାହାରୁ ଯୋଉ ଭାଇମାନେ ଆମର ଆ ସନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅଲଗା ଦେଶରେ ହୋଉ କି ରାଜ୍ୟରେ ହୋଉ କି ଜୁଆଡୁ ହୋଉ ଆସୁଚନ୍ତି ଯୋଉମାନେ ଆମ ଭା ଆମ ପ ଡାମାନେ ତାଙ୍କ ପାଖୁର ଲୁଟୁଛନ୍ତି ସିଏ ଏଟା ଗୋଟେ ପ୍ରଶାସନ ଆମ ଆଉ ହୁଁ ଇଏତ ପୋଲିସ ଭାଇମାନେ ଆମ ସରକାର ଆମ ପ୍ରଶାସନ କିଛି ବୁଝୁନି। ଯେ କଣ ପାଇଁ ଏମିତି କରୁଚନ୍ତି।
ମାନେ ସେଇ ଯୋଉ ଗୋଟେ ଗୋଟେ ବାଡି ବି ରଖିଥିବେ ପିଟି ଦେବେ।
ତାଙ୍କୁ ତ ଯଥେଷ୍ଟ ଟଙ୍କାର ସେମାନେ ପାଉଚନ୍ତି ଆ ମାସ ମାନେ ପାଉଚନ୍ତି ତା ପରେ ବି ବାହାର ଦେଶରୁ ଆସୁଥୁବା ଲୋକମାନଙ୍କୁ ଆମ ଆମ ଲୋକମାନେ ଲୁଟୁଚନ୍ତି ଏଇ ତାହା ଜମା ବି ଭଲ ହୋଉନି। ଆଉ ଗୋଟେ ପ୍ରଶାସନ ବି ଦାଖିବା ଦରକାର ସବୁ ଲୋକ ବି ଚାହିଁକି ଜଗା ଦର୍ଶନ ଏତେ କରିପାରୁନାହାନ୍ତି। ମାନେ ଇନ୍ ଲାଇନରେ ମାନେ ଉଁ ଯିବା ଦଳି ଚକଟି ହେଇ ମାଣ୍ଡି ଚକଟି ହେଇକି ଯିବା ଆଉ ଘୋ କରି ପଶିଯିବା। ଆଉ ଥିପାଇଁ ଟିକେ ବାଧା ସମାନ୍ ଖିଦେଲେ ଆଉ ଟି କେ ବେଶୀ
ତଥାପି ଆମର ପୋଲିସ ବାହିନି ଅଛନ୍ତି ମାନେ ସେଇଠି ଅଛନ୍ତି ମୁଁ ବା କହୁଛି ମାନେ ଏମିତି ଧାଇଁଲା ଆମ ଗୁ ଆମ ମ୍ୟାମଙ୍କର ଜଣକର ନାକ ଫୁଲ ପୁରା ନାକଟା ଛିଡିକି ନାକ ଫୁଲ ଗଳି ପଇଲା ପୁରା ଖୋଜିଲୁ ଭାଗ୍ୟ ଭଲ ନାକ ପାଇଲୁ ଠାକୁରଙ୍କ ଜାଗାରେ ସୁନା ହଜିଲେ ତ ଭଲ ନୁହଁ ମାନେ ସୁନା ହଜିିଲେ ବିଲକୁଲ ଭଲ ନୁହଁ ମାନେ ସେଠି ପିଡି ଗଲା ଜାଣିଚ କେତେ କଷ୍ଟରେ ପୁଣି ପାଇଲୁ ଆମେ।
ଏତେ କଷ୍ଟ ହଉ ସେଥିପାଇଁ ଯେମି କେମିତି କଣ କରିକି ଠିକରେ ଠାକୁରଙ୍କୁ ଦର୍ଶନ କରିହେବ। ମାନେ ଛୋଟ ହୋଉ କି ବଡ ହୋଉ। ମାନେ ଗୋଟେ ଫ୍ୟାମିଲି ନେଇକି ଚାହିଁକି ଯାଇକି ଯେମିତି ସୁରୁଖୁରୁରେ ଠାକୁରଙ୍କୁ ଦର୍ଶନ କରିପାରିବ ସେଇପ୍ରତି ପ୍ରଶାସ ହଁ ଯଦି ବି ହେ ଦୁଷ୍ଟ ଦିଅନ୍ତା ଟିକେ ବେଶୀ ଭଲ ହୁଅନ୍ତା ଯେମିତି ଅଛି ବହୁତ ଭଲ ଅଛି କିଛି ସେମିତି ଖରାପ ନାହିଁ ଯୋଉଥିପାଇଁ ଆମେ କାହାକୁ ଦୋଷ ଦବା କିନ୍ତୁ ତାଠୁ ଟିକେ ବେଶୀ ଭଲ ହେଇପାରିବ ଯଦି ଆଉ ଟିକେ ଆଖି କି ଦୃଷ୍ଟିଆ ହୁଅନ୍ତା ପ୍ରଶାସନ ଦେଖନ୍ତା କେମିତି କଣ ହଉଛି କଣ ନାହିଁ। ଆଉ କେମିତି ଶାନ୍ତି ସୃଙ୍କଳାରେ ଲୋ ଲୋକମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ଆଉ ଠାକୁରଙ୍କୁ ଭଲ ଭାବରେ ଦେ ଖିପାରିବେ କେହି ବି ଲୁଟ ନ ହୁଅନ୍ତୁ ଆସିକି ଯେ କିଏ ଆସିକି ଆମ ରା ଦେଶକୁ ଆସିକି କେହି ନ କୁହନ୍ତୁ କି ଆମେ ଯାଇଥିଲୁ ଓଡିଶା ଯାଇ ଏଥିରୁ ବୁଲିବା ପାଇଁ ପୁରୀ ଜଗନ୍ନାଥ ଧାମ କୋଉଠି ଗୋଟେ ମାନେ ଆମକୁ ଲୁ ତି ଲେକି ଇଏ କଲେ ଯେମିତି ସେ ପ୍ରତି ଜଗା ପ୍ରତି କାହାର ଯେମିତି ନିନ୍ଦା ନ ହଉ ଅପ ଚାରଣ ହୋଉ। ଚାରି ଧାମ ଭିତରେ ଗୋଟେ ଧାମ ହେଲା ହଁ ଜଗନ୍ନାଥ ଭାଲୁ। ତା ମାଟି ସବୁବେଳେ ପଦି ତ୍ର। ଆଉ ତମେ ଯାଇଥିଲ ନା ସେ ପୁରୀରେ ଯାଇଥିଲ ନା ମାତା ମଠ ବୁଲି ଯାଇଥିଲ ନା?
ହଁ ଯାଇଥିଲି ହ ହଉ ତାଲେ ମୁଁ ଟିକେ ମାନେ ବ୍ୟସ୍ତ ଅଛି ପରେ ଫୋନ
ହଉ ହଉ ତାହେଲେ ଠିକ ଅଛି।